ହଁ ଶୁଭମ ଭାଇ କୁହ।
ହଁ ଦୀପକ କଣ କରୁଛ?
ଆରେ ନାଇଁ ଭାଇ କଣ କହିଲେ?
କେମିତି ଗଲା ଆଜିର ଦିନ ଟା?
ଆରେ ଆଜିର ଦିନ ତ ଏଯାଇ ଆହୁରି ଯାଇନାହିଁ ଭାଇ ବହୁତ ଦୁର୍ଘଟଣା ହେଇସାରିଲାଣି। ଆହୁରି ତ ତିନି ଚାରି ଘଣ୍ଟା ତ ସନ୍ଧ୍ୟା ହେବାରେ ବି ଲାଗିଯିବ ତ ଦେଖ ସକାଳୁ ତ ଉଠି ଉଠୁ ଭାଇ କଣ କରିବି ରାସ୍ତା କୁ ଯାଉଛିି ଏଇ ମେଘ ଯୋଗୁ ସେଇ କାଦୁଅରେ ଗୋଡ ଖଷିକି ଏମିତି ପଡ଼ିଛି ଯେ ଭାଇ ହାତ ହାତଟା ଟିକେ ମାଡ ହୋଇଯାଇଛି ବାକି ତାପରେ ପୁଣି ମୁଁ ପୋଲସରା ମେଡ଼ିକାଲ ଯାଉଛି। ଗୋଟିଏ ଗାଡି ଆଣିକି ଆମକୁ ଧକ୍କା ମାରିଦେଲା। ଭାଇ ତ ଯାହା ଲାଗୁଛି ଆଜି ଦିନଟା ଶନି ଗ୍ରହ ଲାଗି ଯାଇଛି ଆଉ।
ନାଇଁ ଶନିଗ୍ରହ ନାହିଁ ତମେ ଦେଖିକି ଚଲେଇବା କଥା ନା ଯଦି ବି ହଉଛି ଦୁର୍ଘଟଣା। ତମର ହିଁ କିଛି ଭୁଲଥିବ। ସେମିତି ଆମେ ସେ ତ ସବୁ ମନର ଭ୍ରମ। ସନି ସେ ଘର ଲୋକ।
ନାଇଁ ନାଇଁ ଭାଇ କଥାଟା ବୁଝିପାରିଲେନି। ମୁଁ କହିବା କଥା କଥା ଟା ଏମିତି ତମେ ପଚାରିଲ ତ ମୁଁ ଏମିତି କହିଦେଲି ମଜାକରେ। ସେମିତି କିଛି ନାହିଁ ଭାଇ ଯାହା ହେବାକୁ ଥିବ ହେଇଯିବ। ଆଉ ତ ଆମେ ହାତରେ ହ ମୁଁ ଯେହେତୁ ସକାଳୁ ଠିକ ମାନେ ମୁହଁ ଧୋଇନି ନଦୀକୁ ଯିବା କଥା ନାହିଁ। ମୁଁ ଠିକ ନ ହେଇକିରି ଆଖି ପୋଛି ପୋଛି ଚାଲି ଚାଲି ପଳେଇଲି ଆଉ ମୁଁ ସେଇ କାଦୁଅ ବି ଦେଖି ନାହିଁ ଟିକେ ଶୁଖିଲା କାଦୁଅ ଟା ତ। ଦେଖିପାରିଲି ନାଇଁ ଚାଲି ଚାଲି ଆଖି ମନ୍ଥି ମନ୍ଥି ଯାଇ ପଡ଼ିଗଲି। ସେଇଟାକୁ ମୁଁ ଭଗବାନଙ୍କୁ ଭଲ କରିଲେ ହବ ନା ସେ ପୋଲସରା ଗଲା ବେଳେ। କଣ ହେଲା ନା ଯୋଉ ବାଇକ୍ ଟା ଆସୁଥିଲା ତାର ବ୍ରେକ୍ ଫେଲ ନା କଣ ହେଇଗଲା ବୋଲି ସେ ଆଣିକି ଲଗେଇଦେଲା ଯେମିତି ତା କ ପଚାରିଲୁ ଭାଇ କଣ ଏମିତି କରୁଛ ଭାଇ ଆମେ ଠିଆ ହେଇଛୁ ଆମେ ଠିକି ଆସିକି ବାଡ଼େଇଦେଲ। କହିଲା ଭାଇ କଣ କରିବୁ କୁହ ବ୍ରେକ ଟା ଫେଲ ହୋଇଗଲା। ଆଉ ଯାହା ପଇସା ଖର୍ଚ୍ଚ ହବ ଦେବି ଯାହା ଦଣ୍ଡ ଦବ ଭାଇ ସହିିବି। କହିଲି ନାଇଁ ଭାଇ ସେମିତି କିଛି ନାଇଁ ସେତେ ମଧ୍ୟ କିଛି ହେଇନି। ତମେ ଟେନସନ୍ ନିଅନି ଯାଅ ଆରାମ ରେ। ଆଉ ଗୋଟେ କାମ କର ଗାଡ଼ି ଟାକୁ ଗଡ଼େଇ ଗଡ଼େଇ ଟିକେ ଯାଅ। ଯେହେତୁ ଭାଇ ତମ ବ୍ରେକ୍ ଫେଲ୍ ହୋଇଛି। ଏବେ ଆମଠିକି ବାଡ଼େଇଲ କିଛି ଗଲାନେଇଁ ଆଗକୁ ଯଦି ଗୋଟେ ଟ୍ରାକ୍ଟର ଆସିଯିବ ତାହେଲେ ତ ତମ ଜୀବନ ଟି ଚାଲିଯିବ ନା?
ହ ଠିକ୍ କାହା ଆଜି କାଲି ତମର ବହୁତ ଦୁର୍ଘଟଣା ସେମିତି ହଉଛି। ବହୁତ ଅ ଆମର ଗୋଟେ ଅଠରରୁ ପଚିଶ ବର୍ଷ ବୟସର ମିଶୀକି ପୁଅ ଝିଅ ମାନେ
ସୀ ଦୁର୍ଘଟଣା ଆମ ମାନଙ୍କର ହିଁ ହଉଛି କଣ ହଉଛି ତ ଜଣା ପଡ଼ୁନି ନା ବେ ଦୁର୍ଘଟ ହଁ ଗାଡ଼ି ଚଲା ନାଁ ଯାହା ବି ଟି କେ ମନ ସ୍ଥିର ରଖି ଗାଡ଼ି ଚଲେଇବା ପଡ଼ିବ।
ଆରେ ହଁ ସେଇ ତ ତମେ ପିଲା ଲୋକ କଥା କହିଲ ସେଇଥିରୁ ମନେ ପଡ଼ିଲା। ମତେ ଦେଖିକି ଯାହା ଲାଗିଲା ସେଇ ପିଲାଟି ଯାହାହେଲେ ସେଉଳ ସତ ବର୍ଷ ହେଇଥିବ? କାରଣ ତାର ଟିକେ ହାଇଟ୍ କମ୍ ଥିଲା। ଏବଂ କଥାରୁ ଟିକେ ପିଲାଣିଆମ ଶୁଙ୍ଗୁଥିଲା ତ ତ ଚାରିଥିଲେ ହେଇଥାନ୍ତା ଭାଇ ସତ କଥା ଯେହେତୁ ଭାଇ ପିଲା ଲୋକମାନେ ଚଲେଇଲେ ଗାଡ଼ି ଟି ଟା। ତାଙ୍କୁ ତ ଅସୁବିଧା ତାଙ୍କ ଘର ଲୋକ ମାନଙ୍କୁ ବି ଅସୁବିଧା। ତାଠାରେ ରେ ଯିଏ ଆସିବ ତାଙ୍କେ ଜାଉ ଗାଡ଼ି ଲଗେଇବେ ତାକୁ ବି ଅସୁବିଧା ହୋଇଯିବ। ଏମିତି କିଛି ତ ଦିନ ତଳେ ଗୋଟେ ଘଟଣା ହୋଇଥିଲା। ଆମେ ମାନେ ସେଇ ପଟେ ବସିକି ଫ୍ରି ଫାୟାର ବୋଲି ଗେମ୍ ଜାଣିଥିବ? ସେଇଟାକୁ ଖେଳୁଥିଲୁ ସେଇ ଶଙ୍ଖ ଉପରେ ବସିକି। ଗୋଟିଏ ଗଗାଡ଼ି ଆସିଲା ପୁରା ସ୍ପିଡ ରେ ଆସିଲା। ଆଉ ସିଏ କଣ୍ଟ୍ରୋଲ କରିପାରିଲା ନାହିଁ ଆସିକି ଆମ ପାଖରେ ଗୋଟେ ପିଲାଟେ ପଶିଥିଲା ସେ ପିଲାକୁ ହଠାତ୍ କିନା ଗାଡ଼ି ଲଗେଇ ଦେଇକି ପଳେଇଲା। ତ ସେଇଥିପାଇଁ ମୁଁ ଭାବୁଛି? ଏଇ ଯୋଉ ରୋଟ୍ ସାଇଟ୍ରେ ବସିବାଠୁ ଭଲ ଭାଇ କୋଉ ବିଲ ମାଳ ଯାଇକି ବସିବ ନହେଲେ କୋଉ ବଗିଚାରେ କି କୋଉ ପାହାଡ଼ ଆଡ଼େ ଯାଇକି ବସିଲେ ଆଉ ଶାନ୍ତି କୁ ଶାନ୍ତି ଲାଗିବ ଦୁର୍ଘଟଣା ବି ଚାନ୍ସ କମିଯିବ ଆଉ।
ଠିକ୍ କହିଲ। ଛାଡ଼ ସେ ଦୁର୍ଘଟଣା ଏବେ ଏ ସରଜୁ ଠିକ୍ ଅଛି ତ? ଔଷଧା ପତ୍ର ଖାଇଲଣି ନା?
ଆରେ ନାଇଁ ସେଇଥି ପାଇଁ ତ କିଛି ମୋ ହିସାବରେ ଔଷଧ ନାହିଁ। ଯେହେତୁ ଭିତ୍ତିରି ମାଡ଼ ହେଇ ଯାଇଛି ନା। ତ ଔଷଧ ତ କିଛି ନାହିଁ ଖାଇବା ପାଇଁ। ଖାଲି ଏମିତି ଗୋଟିଏ ଦେଇ କଣ ଦେଇଥିଲା ସ୍ପ୍ରେ ଟିଏ ସେଇଟାକୁ ଟିକେ ମାରିକି ଘଂଶିଦେଲୁ ଟିକେ ଭଲ ହେଇଗଲା। ଆଉ ଯୋଉ କହିଲି ସେଇ ଗାଡିରୁ ଆକ୍ସିଡେଣ୍ଟ ହେଇଥିଲା ସେ ଗାଡ଼ି କି ଯାହା ହେ ଲାଗୁଛି ଟିକେ ମେଡିସିନ ଦବାକୁ ପଡ଼ିବ ଆଉ ତାର ସାଇଲେନ୍ସର ପାଇପ୍ ଭାଇ ଆଉ କିଛି ନାହିଁ। ପୁରା ଭିତରକୁ ପଶି ଯାଇଛି ଯେହେତୁ ସେଇ ମୋ ଗୋଡ଼ଆ ପର୍ଯ୍ୟନ୍ତ ଆସି ଥିଲା ହାରି। ଯଦି ଗୋଉଟା ଉପରକୁ ନ ଟେକିଥାନ୍ତି ତାହେଲେ ମୋ ଗୋଉଟା ବି ଭାଙ୍ଗି ଯାଇଥାଆନ୍ତା ବୋଧେ ଆଉ?
ନାଇଁ ନାଇଁ ଭଗବାନ କରନ୍ତୁ ଠିକ ରେ ରୁହ। ଏବେ ତ ଯାହା ହେଲା ହେଲା ଆଗକୁ ଦେଖିକି ଗାଡି ଚଲାଅ। ଜୀବନ ପ୍ରତି ସତର୍କତା ଅବଲମ୍ୱନ କର। ଯାହା ଟ୍ରାଫିକ ନିୟମ ମାନିକି ଆଉ କଣ କହୁ ଥିଲି ମାନେ କଲେଜ ରେ କଣ ସବୁ ପରୀକ୍ଷା ଚାଲିଛି
ଆରେ ଶୁଣ ଯେହେ ତୁ ତ ଏବେ କଲେଜ ର ସେମିଷ୍ଟାର ସରିଯାଇଛି ମୋର ଫୋର୍ଥ ସେମିଷ୍ଟାର ଏବଂ କଲେଜ ଏବେ ଛୁଟିରେ ଥିଲା ଏଇ ଏବେ ଟିକେ ଦୁଇ ଦିନ ପରେ ଆମର ଇଣ୍ଟରନସିପ ଟା ଚାଲୁ ହେଇଯିବ ଯେହେତୁ ମୁଁ ଇଣ୍ଟର୍ନସିପ୍ରରେ ବାରମ୍ବାର ଯିବାକୁ ପଡିବ ତ ତମ ସହ କଲରେ ବି କଥା ହେଇପାରି ନଥାନ୍ତି ମୁଁ କାଲି ଆଡକୁ ହିଁ କଲ କରିଥାନ୍ତି ତମକୁ ତମେ ତ ଆଜି କଲଦେଲ ବଢିଆ ହେଲା ଆଉ ଯେହେତୁ ତମେ କଲ ଟା କରିଛ ବୋଲି ମୁଁ ଉଠାଇଲିି ନହେଲେ ମୋତେ ଯୋଉ ପ୍ରକାର ପେନ ହଉଛି ଆଘାତ ଲାଗିଛି ମୁଁ ଆଉ କିଏ ହେଇଥିଲେ ଉଠେଇ ନାହାନ୍ତି ଯେହେତୁ ତମେ କେତେ ବର୍ଷ ପରେ କଲଟି କରିଛ ତ କାଟିଲେ ତମେ ବି ଖରାପ ଭାବିବ ମତେ ବି ଭଲ ଲାଗିବ ନାହିଁ ଯେହେତୁ ଭାଇ କେବେଠୁ ତ ତମ ସହ କଥା ହେଇନି ମୁଁ ଭାବିଲି ଭୁଲି ଯାଇଥିବ ବୋଲି ଆଉ
ନାଇଁ ଭୁଲିବି କଣ ପିଲା ଦିନର ବନ୍ଧୁ କିଏ ଭୁଲିପାରେ ହିଁ ଯାହା କାମ ସାର ଏସବୁରେ ଜୀବନରେ ଏ ସବୁ ବିଜି ତ କହି କରିବାନି କି ଯାହା କାମରେ ରହିଥାଉଛନ୍ତି ସେ ଭିତରେ ଆଉ ସମୟ ପାଇହବନି ଏମତି ମନ ମିଶିଲେ ଯାହା ମିଶିଲେ ଟିକେ କଥା ହେବା କଥା। ବୁଲିବାର ତ ପ୍ରଶ୍ନ ହିଁ ଉଠୁନି? ଆଉ କଣ କଣ ନୂଆ ସାଙ୍ଗ ସବୁ କରିଲଣି କଣ କଣ କରିଲଣି ଏତିକ ବର୍ଷ ଭିତରେ?
ଆରେ ଶୁଣ ନୂଆ ସାଙ୍ଗ ତ ଏମିତି ହେବେ କାରଣ ଦେଖ କଲେଜ ସବୁଥର ଚେଞ୍ଜ ହଉଛି ଏବେ ଇଣ୍ଟନସିପ କୁ ଯିବି ସେଇଠି କିଛି ଲୋକଙ୍କୁ ଭେଟିବି ତ ସାଙ୍ଗସାଥି ହେବି ଅସୁବିଧା ସୁବିଧା ବି ହବ ସେଇଥିପାଇଁ ସାଙ୍ଗସାଥି ଟିକେ ହେବି ଯେତେ ଯାହା ହେଲେ ଭାଇ ତମକୁ ଭୁଲି ପାରିବା ନାହିଁ। ଯେହେତୁ ତମକୁ ତ ମନେ ଥିବ ମୁଁ ଦଶମର ବୃତ୍ତି ପରୀକ୍ଷାରେ ତମ ସହ ଭେଟ ହୋଇଥିଲି ସେତେବେଳେ ତ ମୁଁ ସେତେ ପାଠ ପାଢ଼ୀନଥିଲି ତ ତମେ ହିଁ ମତେ ପରୀକ୍ଷାରେ କିଛି ଦେଖେଇଥିଲ ମତେ ସାହାଯ୍ୟ କରିଥିଲ ଏବଂ ଯେହେତୁ ମୁଁ ହଲ୍ ବି ଖୋଜି ପାରୁନଥିଲି ତମେ ମତେ ସେଇ ହଲ କୁ ନେଇକି ବସେଇଥିଲ ମୋ ରୋଲ ନମ୍ବର ବି ତମେ ହିଁ ଚେକ୍ କରିକି ବସେଇଥିଲ ଏବଂ ମୋ ପାଖରେ ଯିଏ ବସିଥିଲା ତା ସହ ଚିହ୍ନା କରେଇକି ସେଇ ସାରଙ୍କ ସହ ବି ଚିହ୍ନା କରରେଇଥିଲ ଆଉ ମୁଁ ତ କହିଲି ଭଲ ଟାଇମ ରେ ଗୋଟେ କଲ୍ କରିଛ
କଣ ରଥଯାତ୍ରା ଆଡେ ଟିକେ ବୁଲିବାକୁ ଯିବା କି?
ହଁ ମୁଁ ବି ସେଇଟା ହି ଭାବୁଥିଲି ରଥଯାତ୍ରା ଜଗନ୍ନାଥ ପାଖକୁ ଯିବା ଦର୍ଶନ କରିବା, ସେଠାରେ ଭୋଗ ଟିକେ ସାରିବା। ପୁରୀ ସମୁଦ୍ରବେଳା ଭୂମିରେ ଟିକେ ବୁଲି ଆସିବା ବୋଲି ମୁଁ ବିି କହିବି ଭାବୁଥିଲି। ତ ମୁଁ ମନେ ପଡିଗଲା ତମ କଥା ତ ଫୋନ କରିଦେଲି ତମକୁ ବି। କଣ କହୁଛ ଯିବା କି?
ଆରେ ହଁ ମୁଁ ତ ଯିବି ବୋଲି ଭାବୁଥିଲି, ଏଇ ତ ତମ ସହ କଥା ହଉଛି ସାଙ୍ଗଟେ ଆସିକି କହିଲା ଯେ ଭାଇ ଆଉ ରଥଯାତ୍ରା ଆଡେ ଯିବା ମୁଁ କହିଲି ଟିକେ ରହ ମୁଁ ସାଙ୍ଗଟା ସହ କଥା ହେଇଯାଉଛି। ଯେହେତୁ ଦୁଇ ତିନି ବର୍ଷ ପରେ ମନେ ପଡିଛି ସାଙ୍ଗଟା ତ ତାକୁ ଯଦି ମୁଁ ଟାଇମ ନଦେବି ଦେବି ସେ ଭାବିବ କି ମୁଁ ଭୁଲି ଯାଇଛି ବୋଲି। ସେଇଥିପାଇଁ ସେଇ ତ ଟିକେ ଖାଲି କହିଦେଇକି ପଳେଇଲା ମୁଁ ସମସ୍ତିଙ୍କି ପଚାରିଦଉଛି। ଯେହେତୁ ଯିବା ତ ସମସ୍ତେ ମିଶିକି ଯିବା। କାହିଁକି ନା ତମ ସାଙ୍ଗ କଣ, ମୋ ସାଙ୍ଗ କଣ ଯେମିତି ତମ ସାଙ୍ଗ ମୋ ସାଙ୍ଗ ଭଳି ସେମିତି ତମେ ବି ମୋ ସାଙ୍ଗ ହେଇକି ଆସିଲେ ତାଙ୍କେ ମନ ସାଙ୍ଗ ମଧ୍ୟ ଭାବିବେ। ସେଇଥିପାଇଁ ମୁଁ କହିଲି ତମେ ଟିକେ ରଥଯାତ୍ରାକୁୁ ଆସନ୍ତ ଏବଂ ତମେ ତ କହୁଥିଲ ତମ ଗାଡିର ଲାଇସେନ୍ସ କି କିଛି ନାହିଁ। ସେଇ ସାଙ୍ଗମାନଙ୍କ ଗାଡ଼ି ସହରରେ ଏକା ତମେ ଯାଇଥାନ୍ତ ତ ଆଉ ହେଲମେଟ ଖାଲି ଧରିକି ଆସିବ ଆଉ।
ହଁ ହେଲମେଟ ସୁବିଧା ଅଛି, ହେଲମେଟ ମୋ ପାଖରେ ତିନି ରୁ ଚାରିଟା ଅଛି। ହେଲମେଟ କଥା ନାହିଁ ଯିବା ବୁଲି ଆସିବା ପ୍ରଥମେ ଜଗା ଦର୍ଶନ କରିବା ତାପରେ କୋଣାର୍କ ଲିଙ୍ଗରାଜ ତାପରେ ଆମର ଧଉଳି ପାହାଡ଼ ଆଉ ବିଭିନ୍ନ ପାର୍କ ଗୁଡିକ ଅଛି, ବିଭିନ୍ନ ଦର୍ଶନୀୟ ସ୍ଥାନ ଫାନ ଅଛି ତାହା ଭ୍ରମଣ କରି ଆସିବା। ଏଇ ଛୁଟିର ତ ଫାଇଦା ଟିକେ ଉଠେଇବା ଆଉ।
ଆରେ ହଁ ଭାଇ ମୁଁ ମୁଁ କହୁଛି ଶୁଣ ଯେହେତୁ ତମେ ଛୁଟିର ଉପଭୋଗ କରିପାରିବ କିନ୍ତୁ ମୁଁ ନୁହେଁ। ଯେମିତିକି କହିଲି ଦୁଇ ଦିନ ପରେ ଇଣ୍ଟରନସିପ୍ ଚାଲୁ ହେଇଯିବ ପାଖାପାଖି ମାସେ ପର୍ଯ୍ୟନ୍ତ ଚାଲିବ। ସେଇ ରଥଯାତ୍ରାରେ ମଧ୍ୟ ଚାଲିବ କିନ୍ତୁ ମୁଁ କିଛି ବି ଟାଇମ ବାହାର କରି। ଆସିବି, କାରଣ ଭାଇ ଦେଖ ମାନେ ରଥଯାତ୍ରାରେ ଯଦି ଆମର ଟିକେ ଜଗାର ଦର୍ଶନ ହେଇଯାଉଛି। ଜଗାର ଦଉଡିର ରଥର ଦଉଡି ଯଦି ହାତକୁ ବାଜିଲା। କହୁଛନ୍ତି ଯେ ସବୁ ପାପ ଧୋଳି ହେଇ ପଳେଇବ, ଯେହେତୁ ତ ଆମେ ଭାଇ ପିଲା ଲୋକତ ଏତେ ବର୍ଷରୁ ଏତେ ଛୋଟିଆ ବର୍ଷରେ ବି ଯଦି ଆମେ ଜଗାର ଦର୍ଶନ କରିପାରୁଛନ୍ତି ତାହେଲେ ଆମଠୁ ଭାଗ୍ୟବାନ ମଣିଷ କେହି ନାହିଁ, କେତେ ଲୋକମାନେ ଅଛନ୍ତି ଯେ ମାନେ ବୁଢା ହେଇକି ମରିଗଲେଣି କିନ୍ତୁ ଆଜି ଯାଏ ଜାଗାକୁ ଦେଖିନାହାନ୍ତି। କି ଜଗାର ରଥ ଦେଖିନାହାନ୍ତି, ଜଗାର ଡୋରି ଆଜି ପର୍ଯ୍ୟନ୍ତ ତାଙ୍କ ସହ ଲାଗିନାହିଁ।
ହଁ ସେଟା ଗୋଟେ ଡୋରି ଜଗା ଚାହିଁଲେ ହିଁ ସିଏ ତାକୁ ଦେଖି ପାରିବ ନ ଚାହିଁଲେ କିଏ ଦେଖି ପାରିବନି। ଏବେ ମୋ କଥା କୁହ ମୋତେ ତ ପାଞ୍ଚ ବର୍ଷ ହେଲା ମୁଁ ପୁରୀ ଯାଇନି। ଯିବି ଯିବି କହୁଛି ବାହାରୁଛି ମାତ୍ର ଯାଇହଉନି କଣ ପାଇଁ ନା ଜଣା ନାହିଁ। ମାତ୍ର ଯିବି ଯିବି ହିଁ କହୁଛି ପାଞ୍ଚ ବର୍ଷ ହେଲାଣି ଆଜିକି। ଏଇଥର ରଥଯାତ୍ରାରେ ତ ମନ କରିଛି। କଣ କରୁଛି ସେ ଜଗା ଦେଖିବା ହବ ଯଦି ଯିବା ନହେଲେ ଏଠି ଦର୍ଶନ ତ ନ ହବ ଆଉ କଣ କରିପାରିବା ଯାହା ତାର ଇଚ୍ଛା।
ରେ ହଁ ଆରେ ମୁଁ କହୁଥିଲି କି ଏଇପଟେ ଆମର ସେଇ ଧାନ ଚାଷ କରାଯାଉଛି। ତ ମୁଁ ତ ଯେତେବେଳେ ବିଲ ଆଡକୁ ଯାଉଛି ସେଠି ବହୁତ ବିଷକ୍ତ ତ ଯେହେତୁ ତମେ ଟିକେ ଡକ୍ଟରୀ ପାଠ ପଢୁଛ ତ ମୁଁ ପଚାରିବା କଥା ଏହା କି ଯେ ଯଦି ଆମକୁ ସାପ ଫାଷ୍ଟ କାମୁଡ଼େ କିମ୍ବା କିଛି ଆଘାତ କରେ। ତ ଆମେ ସେଥିରୁ ଘରୋଇ ଚିକିତ୍ସା କଣ କରିପାରିବା? ଏବଂ ଦା ଡାକ୍ଟରଖାନାକୁ କେତେ ମିନିଟ୍ ଭିତରେ ଗଲେ ଆମେ ଟିକେ ବଞ୍ଚି ପାରିଥାନ୍ତେ କହିବେ କି?
ଘରୋଇ ଚିକିତ୍ସା ଦେଖ ସାପ ଯଦି କାମୁଡୁଛି ଘରୋଇ ଚିକିତ୍ସା ଯେତେ ଶୀଘ୍ର ପାରୁଛ ସେତେ ଶୀଘ୍ର ଯାହା ଯୋଉ କନା ଯୋଉ ବାନ୍ଧୁଛନ୍ତି ସେ ଜାଗାରେ ସେ ଜାଗାରେ କନା ହିଁ ବାନ୍ଧା ହେଇପାରିବ ନହେଲେ ଯାହା ଔଷଧ ଜା ଜାତୀୟ ବୃକ୍ଷ ଜାତୀୟ ଔଷଧ ତାହା ହିଁ ଲଗା ଯାଇପାରିବ ତାଠୁ ବେଶୀ ଘୋରୋଇ ଚିକିତ୍ସା କଲେ ମୁର୍ଖାମି। ଯେତେ ଶୀଘ୍ର ପାରୁଛ କୋଉ ପାଖ କୌଣସି ଯେତେ ଦୂର ହଉଛି ହଉ ଯେତେ ଦୂର ହଉଛି ହଉ ଅ ହଁ ଆମର ଡାକ୍ତର ଚିକିତ୍ସା କରିବାକୁ ପଡିବ ଘରୋଇ ଚିକିତ୍ସାରୁ ସେଇଟା ହିଁ ଭଲ ରହିବ। ଆଜିକାଲି ବହୁତ ଲୋକ ସେମିତି ଘରୋଇ ଚିକିତ୍ସା କରି ରହି ଯାଉଛନ୍ତି। ନହେଲେ ତ ଅବହେଳା କରୁଛନ୍ତି।
ମୁଁ କହିଲି ଏଇ କିଛିଦିନ ତଳେ ଆମର ସେଇ ପଡିଶା ଘର ବାପା ଯାଇଥିଲେ ବିଲକୁ ଧାନ ରୋଇବା ପାଇଁ ସେଇଦିନ ସେ ଅଜାଣତରେ ସେଇ ତାକୁ ମାଛ ଭାବିକି ଧରି ପକାଇଲେ। କିନ୍ତୁ ଦେଖିଲା ବେଳକୁ ସାପଟା ଏଇ କାମୁଡି ଦେଲା ହେଲେ ଯାହା ଜଣା ତଥ୍ୟ ଅନୁଯାଇ ଯାହା ଧର ସାପ ନୁହେଁ ଆମର ସେଇ ପାଣିଧଣ୍ଡା ନାମ ଶୁଣିଥିବ। ସେଇ ସାପଟି ତ ସେ କହିଲେ କିଛି ହେବ ନାହିଁ ବୋଲି। ହେଲେ ବି ଆମେ ବାଧ୍ୟ କରିକି ନେଲୁ। କିଏ ଜାଣିଛି ଯଦି ସାପ ଚିହ୍ନିବାରେ ଟିକେ ବି ଭୁଲ ହେଇଗଲା ତାହେଲେ ଜୀବନ ଟିଏ ପାଞ୍ଚ ମିନିଟରେ ଚାଲିଯିବ ଏଇଥିପାଇଁ ଆମେ ଟିକେ ମେଡିକାଲକୁୁ ନେଇକି କି୍ସଟା ବାଧ୍ୟ କରାଇଲୁ ଆଉ କଣ କରିବୁ କହିଲ?
ନାଇଁ ଯାହା କଲ ଭଲ କଲ ଏବେ ସେ ବାପା ଠିକ ଅଛନ୍ତି ତ?
ଆରେ ହଁ ମୁଁ କହିଲି ଟାଇମ ବହୁତ ହେଲାଣି ତାହେଲେ ରହୁଛି।
ହଁ ଠିକ ଅଛି ରଖ।